ହଁ ହାଲୋ କଣ କରୁଛ
ହୁଁ ଏଠି ଟିକେ ଖାଉଛୁ ଆଉ
ହଁ କଣ କରୁଥଲ ବା
ଉୁଁ ଆଜି ଟିକେ ବୋଉ ଜହ୍ନିରାଇତା କରିଥିଲେ ଆଉ ଜହ୍ନିରାଇତା କରିଥିଲେ ବୋଉ ସେଟା ଖାଉଛିୁ ଆଉ
ହୁଁ ହୁଁ ଆଉ ରୋଷେଇ ବସାହଉଛି କଣ
ରୋଷେଇ ଆଜି ଜହ୍ନିରାଇତା, ଛୁଇଁ ଭଜା ଆଉ ଶାଗଭଜା ଏମିତି ହେଇଛି ଆଉ
ଓହୋ ତଣୁ ଜହ୍ନିରାଇତାଟା କେମିତି କଣ କର
ଜହ୍ନିରାଇତା ସେ ବୋଉ କରନ୍ତି ମୁଁ ଦେଖିଛି ଯାହା ଆଉ
ହୁଁ ହୁଁ
ସବୁ କରନ୍ତି ଜହ୍ନି କିି କାଟି ଦିଅନ୍ତି ଜହ୍ନି ଯୋଉା ଆ ସି ଜହ୍ନି ପକାନ୍ତି ଖଡା ଶାଗ ଆଉ ସେଠୁ ତା ପଣସ ମଞ୍ଜି ଆଉ ବଡି ସବୁ ପକାାପକି କରିକି ତାକୁ ନ୍ତି ଆଗ ଜହ୍ନି ଆଳୁ ପଣସ ମଞ୍ଜି ସବୁ ପକେଇ ଦିଅନ୍ତି ପକେଇକି ତାକୁ ଖଡ ଦିଅନ୍ତି ତାପରେ ଲାଷ୍ଟ କୁ ସୋରିଷ ପାଣି ଦିଅନ୍ତି ସୋରିଷ ପାଣି ଦେଇକି ସାଙ୍ଗେ ସାଙ୍ଗେ ସେ ସୋରିଷ ପାଣି ଟିକେ ହେଇଗଲା କଣ ତରକାରୀ ଟା ତାକୁ ବଢ ପକାନ୍ତି ପକେଇ ସାରିକି ତାପରେ ଉ ଶୋଇଲା ଆକୁ
ହଁ ହଁ
ଆଉ ସଜନା ଶାଗ ଭଜା ହେଇଥିଲା ଆଜି ଆଉ ହଁ ଛୁଆ ମାନେ ସ୍କୁଲ ପଢଳେଇିଲି
ହଁ ହଁ ମୁଁ ଏଇ ଗାଧୋଇକି ବହିଛି ବହିଛି ଚାହା ପିଇବି ଆଉ ତମ ସହିତ କଥା ହେଇସାରିଲି ଯିବି ଚାହା ପିଇବି ଆଉ ସେ ତମ ବୋଉ ରୋଷେଇ ସାର ହଁ କୋଉ ରୋଷେଇ କରିସିଲଣି ଭାତ ଡାଲମା ଆଉ ଆଳୁ ଭର୍ଷା ପଟଳ ଭଜା ହବଉ ଯୋଉ ଗୋତିିକିଆ ଯୋଉନ ମାନେ ଲାଗିଥିବ ତଳୁ ଖାଲି ସି ଖାଲି ସ ସ କଟା ହବ ଲୁଣ ହଳଦୀ କଞ୍ଚାଲଙ୍କା ଦିଆଇକି ସିଏ ଭଜା ହବ ମ ଆମ କ ପ ଆମେ କଣ ଯୋଉ ପୋଟଳ ଯୋଉ କାଟୁଛେ ପୁରା ଚୁ ଚିନାେଇ କରିଦେଇଛେ ସର ସର କରି ସେମିତି କରାହବନି ଏଇଟା କଣ କହିଲ ସିଏ ତଳୁ ଲାଗିଥିବ ତଳୁ ଟିକେ ଲାଗି ସରୁସରୁ କରି କଟା ହବ ତାପରେ ଇଏ କରହବ ହଁ ହଳ ଲଙ୍କାୁଣ୍ଡ ଲୁଣ ଦିଆ ହେଇକି ଗୋଳା ହେଇଯିବ କିଛି ସମୟ ରଖିଦବା ତାପରେ ତାକୁ ଭାଜିବ
ହ ହ ଆମେ ମୁଁ କିଛି ଆପଣଙ୍କ ସାଙ୍ଗରେ କଥା ହେଇପାରିବି ମାନେ ଛୋଟ ଛୋ ଛୁଆଙ୍କୁ ଯୋଉ ମାନେ ପାଠ ପଢଉନାହାନ୍ତି ମା ମାନେ ଆମେ କଣ କରିବା
ଉ ନାଇଁ ଛୋଟ ପିଲାଙ୍କୁ ତ ନିହାତି ପାଠ ପଢେଇିବା ଦରକାର କାହିଁକି ନା
ଆଜିକାଲି ଦେଖିବ ପ୍ରାୟ ପିଲା ପାଠ ପଢ଼ୁଛନ୍ତି କେୋତେ ପିଲା ବି ପାଠ ପଢିବା ପାଇଁ ଯାଉନାହାନ୍ତି ସେମାନଙ୍କୁ ଆମେ କଣ ଶିକ୍ଷା ଦବ କେମିତି କଣ କରିବା
ହ ସିଏ ତ ବାପା ମା ଏବେ ଯୋଉମାନାନଙ୍କ ପାଖରେ ପଇସା ପତ୍ର ନାହିଁ ମାନେ ମଣ୍ଟ ସ୍କୁଲ ତାଙ୍କ ପାଇଁ ଅଛି ହେଲେ ସେ ମାନେ ଏଇ ଯେମିତି ବାାଟି ଲୋକଙ୍କ କଥା କହୁଛି ସିଏ କଣ କହିଲେ ମାନେ ସିଏ ମାନେ ପଢା ହଉଚନି ଖାଲି ସ୍କୁଲ ମାନେ ସ୍କୁଲରେ କଣ ମାନେ ସେ ଗଭଣ୍ଣମେଣ୍ଟ ମାନେ ଗଭର୍ଣ୍ଣମେଣ୍ଟ ଦ୍ଵାରା ଆସିଛି ମାନେ କିଛି ପଇସା ପତ୍ର ନ ନାହିଁ ସେ ସେଇ ହଁ
ବ୍ୟାଗ ଆସୁଛି ମଜା ଆସୁଛି ସବୁ କିଛି
ବହି ତ ନେଇକି ସବୁ ମାନେ ଆଗରୁ ବି ମିଳୁଥିଲା କିନ୍ତୁ ଏବେ ଟିକେ ଟିକେ ଅଲଗା ଟିକେ ଟିକେ ମାନେ ଟିକେ ଇଏ
ନା ନା ଆଗରୁ ଭାତ ଡାଲି ଖାଉଥିଲେ ପିଲାମାନେ ହେଲା। ଏବେ ତ ଅଣ୍ଡାଠୁ ଧରିକି କି ମାନେ ସବୁ କିଛି ମିଳୁଛି ପିଲାମାନଙ୍କୁ।
ହ ଦେଇ ଦଉଥିଲେ ତମ ଘରେ କରିକି ଖାଅ ସ୍କୁଲରେ ଯେତେବେଳେ ଆମେ ଯେତେବେଳେ ପଢୁ ଆମକୁ ଗୋଟେ ଟ୍ରେରେ ମାସ ମାନେ ମାସକ ର ଅଣ୍ଡା ଦେଇଦବେ ଗୋଟେ ଆମେ ଘରକୁ ଆଣି ଆମେ ଖାଇବୁ ଏବେ ସ୍କୁଲ ଅଲଗା ହେଇଗଲାଣି ଗଣ୍ ସ୍କୁରେ ଯିଏ ତମକୁ ଘରେ ସବୁ ଇଏ କରାହବ। ମାନେ ସେଇ ସ୍କୁଲ ରେ ହିଁ ତମକୁ ସବୁ ଭାତ ଡାଲମା ଆଉ ସ ମାନେ ସପ୍ତାକର ସପ୍ତାକର ସବୁ ମାନେ ବିଭିନ୍ନ ପ୍ରକାର ଆଇଷ ଉପ ଆଇଷ ଏ ମିଳଛି ଅଣ୍ଡା ଆଉ
ଆପଣ ଜାଣିଛନ୍ତି ମାନେ ସପ୍ତାହ ଯୋଉ ରୋଷେଇ ଗୁଡା ହୁଏ ସପ୍ତାହ ଯାକ କ କଣ କଣ ହୁଏ?
ପ୍ରଥମ ଦିନ ତ ଡାଲି ଭାତ ଆଉ ସେଇଠୁ ଗୋଟେ ଆଚାର ଦେବେ ତାପରେ କ୍ଷିରି ଦେବେ ସେଦିନ । ସେଇଠୁ ତାପର ଦିନ ବି ରହିବ ଡାଲମା ହଁ ଡାଲମା ହିଁ କରନ୍ତି ଡାଲି ତ ନୁହଁ ଡାଲମା ହିଁ କରନ୍ତି । ଏ ସୋମବାର ମଙ୍ଗଳବାର ହଁ ସୋମବାର ମଙ୍ଗଳବାର ରହିବ ଡାଲମା ଅ ସୋମବାର ମଙ୍ଗଳବାର ଗୁରୁବାର ରହିବ ଡାଲମା, ସେଇଠୁ ରହିବ ଅ ଇଏ ଦିନ ବୁଧବାର ର ବୁଧବାର ଟା ଆଉ ଶନିବାର ଟା ଦେବେ ଅଣ୍ଡା।
ହୁଁ ହୁଁ ସେ ଅଣ୍ଡା କେମିତି ମାନେ ଉ ତରକାରୀ କରିକି ଦିଅନ୍ତି। ସେମତି ନା ନାଇଁ ପିଲାମାନଙ୍କୁ ସେମିତି ଗୋଟା ଦେଇ ଦିଅନ୍ତି। ନାଇ ସିଝେଇ ଦେଇକି କହିବେ ଏ ପିଲାମାନୋନେ ନେଇଯାଅ। ଉଁ ସେ ବିଷୟରେ ଜାଣିଚନ୍ତି?
ସେଇଟା ତ ମୁଁ ଜାଣିନି କିନ୍ତୁ କହନ୍ତି ତ ସ୍କୁଲରେ ଏବେ ଅଣ୍ଡା ହରିକା ମିଳୁ
ହଁ ଅଣ୍ଡା ଦଉଚନ୍ତି ପିଲାମାନଙ୍କୁ ଶୁଣ ଅଣ୍ଡା ବି ଦଉଚନ୍ତି। ମୁଣ୍ଡା ଦଉଚନ୍ତି ଯେ ଆଗ କଣ କରୁଚନ୍ତି ନା ତରକାରୀ କରି ଦଉଚନ୍ତି ହେଲା। ପିଲାମାନୋନ ଖାଇସାରିଲା ପରେ ଅଣ୍ଡା ଗୁଡାକୁ ଦଉଚନ୍ତି ସେଟା ଠିକ ନା ଭୁଲ? ମାନେ ଅଣ୍ଡା ଦେଇ ଦଉଚନ୍ତି କୋଉ ପିଲା ଖାଉଚନ୍ତି କୋଉ ପିଲା ନ ଖାଉଚନ୍ତି ସେଇଟା ହିଁ ଦେଖିବାକୁ ପଡିବ ନିହାତି। ଦେଖିବାକୁ ପଡିବ ନା। କାହିଁକି ନା ମାନେ ଆମ ପିଲା ଖାଇବନି ନା ଆମେ ଖାଇବୁନୁନି ମାନେ ତରକାରୀ ଟା କଲେ କଣ କଣ ସେଟା, ପିଲା ଅଣ୍ଡା ମାନେ ତରକାରୀ ସବୁଟା ହିଁ ଖାଇପାଇଲା। ଆଉ ଏମିତି ତରକାରୀ ଭାତ ଖାଇସାରିଲା ପରେ ହେଉ, ନା ଆମେ ଖାଇବୁ, ନା ଆମେ ଘରକୁ ନେଇକି ପଳାଇବୁ। ପ୍ରତ୍ୟେକେ ଛୁଆ ଦେଖିବ ମାନେ ସ୍କୁଲ ମାନଙ୍କରେ ଖାଉନାହାନ୍ତି ପ୍ରାୟ ଧରିକି ପଳେଇ ଆସୁଛନ୍ତି। ଆଉ ପାଠ ବି ପିଲାମାନେ ଠିକ୍ ସେ ପଢ଼ୁନାହାନ୍ତି, ସେଇଟା ମା ମାନ ମାନେ ଧ୍ୟାନ ଦେବାକୁ ପଡିବ ପ୍ରାୟ ମା ମାନେ ବି କହୁଛନ୍ତି ହଁ
ମାନେ ସି କହି ଦଉଛନ୍ତି ଯେ ପିଲା ତମେ ପାଠ ପଢ କହୁନାହାନ୍ତି ମାନେ ସିଏ କହୁନାହାନ୍ତି ଯେ ବସିବେ କି ମୋ ଛୁଆଙ୍କୁ ମୁଁ ଧ୍ୟାନ ଦେବି କି କଣ
ନିହାତି ଆମ କାମ ଭିତରେ ବି ଶୁଣ ଆମ କାମ ଭିତରେ ବି ଆମ ଛୁଆମାନଙ୍କୁ ନିହାତି ବସେଇକି ପାଠ ପଢ଼ାଇବାକୁ ପଡ଼ିବ। କାହିଁକିନା ଆମେ ଯଦି କାମ କରିବା ପିଲାମାନେ କଣ କରିବେ? ପିଲାମାନଙ୍କ ର ପଢିପାରିବେ ହଁ ମୋ ମା ତ କାମ କରୁଛି ଆମେ ଯାଉଛ ଚଗଲା କରିବୁ।
ସେ କହିବ ମା ତ କାମ କରୁଛି ଆଉ ମୁଁ ଯାଏ ଖେଳିବି ମାମା ଆଇଲେ ମୁଁ ଟିକେ ସେମିତି ବହିକି ଅନେଇଥିବି ମାମା ଜାଣିବ କି ବୋଉ ଜାଣିବ କି ଆମେ ପାଠ ପଢୁଛୁ ।
ହଁ ସେଇ ସେ ଆଜିକାଲି ବି ପ୍ରାୟ ଦେଖିବ ପିଲାମାନେ କହି ଆମେ ମୋବାଇଲରେ ପାଠ ପଢ଼ୁଛୁ ମୋବାଇଲରେ ପାଠ ପଢ଼ିବା ବଦଳିଆ ସେ ମୋବାଇଲ୍ରରେ ଗେମ ଗେମ୍ ଖେଳୁଥିବେ ନହେଲେ ବସିକି କାର୍ଟୁନ ଦେଖୁଥିବେ ମାନେ ଆମେ କଣ ସେ ପିଲାମାନଙ୍କୁ ଶିକ୍ଷା ଦେବା ନା ପିଲେ ପାଖରେ ବସିବା ପିଲା ପାଠ ପଢ଼ୁଛି ନ ପଢ଼ୁଛି ସେଇଟା ଆମେ ହିଁ ନିହାତି ବୁଝିବାକୁ
ହଁ ଏବେ ତ ଗୋଟେ ଅନଲାଇନ କ୍ଲାସ ମିଳିଯାଇଛି ଛୁଆଙ୍କୁ ମାନ ଫୋନ ଧର କିି ମାନେ ଅନଲାଇ ପାଠ ପଢେଇବେ ଅମକ କରିବେ କିନ୍ତୁ ଅନଲାଇନ୍ ମତି ଛୁଆ ଭଲ ପାଠ ପଢୁଛୁ କି ନାଇଁ ଯେମିତି ଆମେ ପାଖରେ ବସିକି ଛୁଆଙ୍କୁ ଯେମିତି ପାଠ ପଢେଇବା ଆଉ ଅନଲାଇନ ପାଠ ଦ୍ଵାରା ସେଇଟା ଦ୍ଵାରା ମାନେ ବହୁତ ଦ୍ଵାରା ଅଲଗା ପବ
ହୁଁ ନିହାତି ମାନେ ଆମେ ଘର କାମ ଯେମିତି କରୁଚେ ମାନେ ଆମ ପରିବାରକୁ ଆମେ ଯେମିତି ସମ୍ଭାଳୁଚେ ସେମିତି ଛୋଟ ଛୁଆକୁ ବି ସମ୍ଭାଳିବା। କାହିଁକି ନା ପିଲା ପାଠ ପଢିଲା କି ନ ପଢିଲା ତାଙ୍କ ପାଖରେ ଆମେ ତାଙ୍କୁ ଦେଖିକି ପାଠ ପଢିବା କାହିଁକି ପା ପାଠ ନ ପଢିଲେ ଭବିଷ୍ୟତରେ ବହୁତ ଅନ୍ଧାର ହେଇଯିବ ତାଙ୍କର ପାଠ ଟା ନିହାତି ଦର ରେ କାହିଁକି ନା ପାଠ ନ ପଢିଲେ ସେମାନେ କଣ କରିବେ? ଆମେ ନା ପାଠ ପଢିନେ ବଲେ ଆମେ ହ ହଇରାଣ ଆଜି ହେବା, ଆମେ ପାଠ ପଢିଥିଲେ ନା ଯଉ ଜାଗାକୁ ଯିବା ସେ ପିଲାମାନେ ସବୁ ଜାଣିବେ ନାଇଁ ଏଇଟା କଟକ । ଆ ଏଇଟା ଭୁବନେଶ୍ୱର ମାନେ ପାଠ ପଢିଥିଲେ ନା ପଢିବେ ପାଠ ନ ପଢିଥିଲେ କଣ ପଢିବେ ।
ଆଜ କାଲି କିଛି ପିଲା କହୁଛି ହ୍ୟାଲୋ। ମାନେ କିଛି ପିଲାଙ୍କୁ ମାନେ ତାଙ୍କୁ ପଚାରିବ ଉ ମାନେ ଉ ଓଡିଶାର ରାଜଧାନୀ କିଏ କି ଆମ ମୁଖ୍ୟମନ୍ତ୍ରୀ କିଏ ଆମ ପ୍ରଧାନମନ୍ତ୍ରୀ କିଏ ଗୋଟେ ଗୋଟେ ପିଲା ଜାଣି ହିଁ ପାରନ୍ତି ମାନେ ପିଲା କଣ ତାଙ୍କ ବାପା ମା ବି ଗୋଟେ ଗୋ ପିଲାଙ୍କର ବାପା ମାଁ ବି ସେ ବି ଯା ହାନ୍ତି ଯେ ଆମ କିଏ କଣ ତାଙ୍କୁ ବି ଯଦି ହଠାତ କରି ପଚାରିବ ଆମ ପୂର୍ବ ମୁଖ୍ୟମନ୍ତ୍ରୀ କିଏଥିଲେ କି ଆମର ପୂର୍ବ ପ୍ରଧାନମନ୍ତ୍ରୀ କିଏ ଥିଲେ ସିଏ ତାଙ୍କୁ ବି ପଚାରିବ ସିଏ ନିଜେ ବି ଜାଣିପାରିବେନି।
ଏଇଟା ବି ଶୁଣ ଏଇଟା ବି ଠିକ କଥା ଆପଣ ଯୋଉଟା କହୁଛନ୍ତି ଠିକ କଥା କିନ୍ତୁ ସେମାନେ ପା ପାଠ ପଡ଼ିନାହାନ୍ତି ସେମାନେ ଯଦି ପାଠ ପଢୁନାହାନ୍ତି ଆମେ ହିଁ ମନେକର ମୁଁ ପାଠ ପଢି଼ନି ମୁଁ ହିଁ ପିଲାଙ୍କୁ କହିବି ନାଁରେ ପିଲେ ମୁଁ ତ ପାଠ ପଢି଼ନି ତମେ ମାନ ପାଠ ପଢ଼ ପାଠ ପଢି଼ଲେ ନା ଯାହା ଜାଣିବା। ଆମେ ଏବେ ଇଂଲିଶ ମିଡିୟମ ରେ ପ୍ରାୟ ପିଲାଙ୍କୁ ଛାଡ଼ି ଦେଉଛନ୍ତି ଇଂଲିଶ ମିଡିୟମ ରେ ଛାଡ଼ି ଦେଲେ ଓ ଓଡ଼ିଆ ଟା କଣ ଶିଖିବେ ଆରେ ଇଂଲିଶ ବି ପଢ଼ାଅ ପିଲାଙ୍କୁ ଇଂଲିଶ ରେ ଯଦି ସ୍କୁଲ ରେ ପଢ଼ୁଛନ୍ତି ଓଡ଼ିଆ ବି ଘରେ ମାଆ ମାନେ କିଛି ହି ଶିଖେଇବାକୁ ନିହାତି ପଡି଼ବ କିନ୍ତୁ ମା ମାନେ କଣ କରୁଛନ୍ତି ଆଜ କାଲି ତ ମୋବାଇଲ ସିଷ୍ଟମ୍ ମୋବାଇଲ ଦେଇ ଦଉଛନ୍ତି ପିଲାମାନେ ପାଠ ପଢ଼ିଲେ ନ ପଢ଼ିଲେ ଜାଣିବା କେମିତି?
ହଁ। ଏବେ ତ ମାନେ କିଛି କିଛି ଙ୍କ ବାପା ମା ଏବେ ତ ମାନେ ବାପା ମା ଏବେ ଧ୍ୟାନ ଦେଲେଣି କିନ୍ତୁ ଆଗକୁ ଯେତେଳେ ଆମ ବାପା ମାଙ୍କ କଥା କହୁଛି ସ ସେତେଟା ଧ୍ୟାନ ଦେ ଥିଲେ ଏଇ ତିନି ଚାରିଟା ଛୁଆ ହେଲେ କିଏ କହ ଏ ତମେ ତମର ପଢ଼ ଆଉ ତମ ବଡ଼ ଦିଦି
ସେତେବେଳେ ହଁ ସେତେବେଳେ ମା ମାନେ ପାଠ ପଢ଼ି ନଥିଲେ ହେଲା। ଆଜିକା ଡେଟ ରେ ଯେତିକି ବି ହଉ ମା ମାନେ ପାଠ ପଢି଼ଛନ୍ତି ଯଦି ବି ପାଠ ଯୋଉ ମା ମାନେ ପଢ଼ି ନାହାନ୍ତି ଆମେ ତାଙ୍କୁ କହିବା। ଭବିଷ୍ୟତ ପିଲାମାନେ ଯଦି ପାଠ ନ ପଢ଼ିବେ ଆମେ ତାହେଲେ କଣ କରିବା ସେ ପିଲାମାନେ ଆମେ ଯେମିତି ରହୁଛେ ସେମିତି କଣ ପିଲାମାନେ କରିବେ।
ହଁ।
ସେଥିପାଇଁ ମା ମା ମାନଙ୍କୁ ସବୁ ମନେ ଯେକୌଣସି ମା ମାନଙ୍କୁ ସବୁ ଆମେ କହିବା ନାହିଁ। ପିଲାମାନଙ୍କୁ ପଢ଼ାଅ ଯୋଉ ପିଲା ସ୍କୁଲ ନ ଯାଉଛନ୍ତି ତାଙ୍କ ମାନଙ୍କୁ ସ୍କୁଲ ନେଇକି ଛାଡି଼ବା ନାହିଁ ପିଲାମାନେ ପା ପାଠ ପଢ଼ାଅ ବୁଝା ଆଜିକାଲି ଦେଖିବ ପ୍ରାୟ ପିଲାମାନେ ପା ପାଠ ପଢି଼ବେନି ଯାଇକି କି ଗାଈ ଚରେଇଲା କି ମଇଁଷି ଚରଇଲା ଏମିତି କରୁଛନ୍ତି ସେଇଟା କଣ ଠିକ୍?
ସେଇଟା ତ ଠିକ୍ ନୁହଁ ମାନେ କିଛି ପିଲାଙ୍କୁ ମାନେ ତା ମାନେ ପାଠ ପଢୁ଼ନି ବୋଲି ସେ ମାନେ ଘରେ ବସେଇ ଦଉଛନ୍ତି ଏ ଆମ ଘର ପାଖରେ ମାନେ ସେଇ ଛୁଆ ଟା ପା ଛଅ ବର୍ଷର ହବ ମାନେ ସେ ମାନେ ପାଠ ପଢୁ଼ନି ବୋଲି ତାକୁ କିଛି ଦିନ୍ ନେଇ ସ୍କୁଲରେ ପାଠ ପଢେଇଲେ ସେ ଯେମିତି ପାଠରେ ଧ୍ୟାନ ନଦେଲା ନେଇକି ମାନେ ରଖିଲେ ପାଖରେ କିଛି ଦିନି ତାପରେ ନେଇକି ତାଙ୍କ ଜେଜେ ଜେଜେ ମାଆଙ୍କ ପାଖରେ ରଖିଲେ। ସିଏ ସେଠି ପାଠ ଧରିଲା ଶୁଣନ୍ତୁ ନାଇଁ ଜେଜେ ଜେଜେମା ଜେଜେ ଜେଜେମା ଠୁ ବାପା ମାଙ୍କ ପାଖରୁ ସେ ଜେଜେ ଜେଜେ ମାଙ୍କ ପାଖରେ ଭଲ ରହିଲା ମାନେ ଖାଇବାରେ ହଉ ପିନ୍ଧିବାରେ ହଉ କି ପାଠ ପଢି଼ ପାରିବେ ଆଉ ସେ ସେଠି ଭଲ ହେଲା କାହିଁକି ନା ସେଠି ପିସି ଦିଟା ଅଛନ୍ତି ବା ଜେ ଜେଜେ ଜେଜେମା ଅଛନ୍ତି କି କଣ ଜେଜେ ଜେଜେ ମା ଆଖି ଦେଖିବେ ପିଇ ସେ ଦି ଜଣ ଅଛନ୍ତି ଦେଖିବେ। ଟ୍ୟୁସନ୍ ଗଲା ସ୍କୁଲ ଗଲା ଟାଇମ୍ ଟୁ ଟାଇମ୍ ସବୁ କଲା ଆଉ ସିଏ ଯେତେବେଳେ ମାନେ ଟିକିଏ କଣ ହେଲା ସିଏ ମାନେ ସେ ଛୁଆକୁ ନେଇ ଆସିବେ ସିଏ ରହିଗଲାଠୁ କଣ କହିଲା ଆଉ ଧ୍ୟାନ ଦେଲାନି ପାଠ ଉପରେ ଏଇଟା କଣ ହେଲା କହିଲ ଛୁଆକୁ ମାନେ ଇଏ ହେଲା ଯେ ମାନେ ମୁଣ୍ଡ ଉପରେ ଇଏ ଏ ମନ ହେଲେ ପଢେଇବେ ନହେଲେ ନାହିଁ କିନ୍ତୁ ସେ ଛୁଆ ସେଇଠି ଗୋଟେ ଯିଏ ରହିଲେ ସେ କଣ ପାଠ ଉପରେ ଧ୍ୟାନ ଗଲା।
ସେଇଟା ହିଁ ଭୁଲ୍ ଆମେ ସବୁବେଳେ କହିବା ନାହିଁ ଆମେ ପିଲାମାନେ ପାଠ ପାଠ ପଢ଼ନ୍ତୁ ମଣିଷ ହୁଅନ୍ତୁ କାରଣ ଆମେ ପଢ଼ିନେ ନା ନିହାତି ସେମାନେ ହିଁ ପଢ଼ିବାକୁ ଚାହାଁନ୍ତି।
ପଢି଼ବାକୁ ଚାହୁଁନି।